କଣ ଖବର?
ଭଲ।
ଆଉ ଖାନା ପିନା?
ଖାଇବା ହେଇନାହିଁ।
କଣ ପାଇଁ?
ସକାଳେ ଖାଇନଥିଲେ ଗ୍ୟାସ୍ ହେଇଗଲା, ଏବେ ଆଉ ଅଧା ଭାତ ଖାଉଥିଲୀ ପେଟ କାଟିଲା ଫେରେ ତାକୁ ଘୋଡ଼େଇକିନା ରଖିଦେଲି।
ହଁ ହଁ। ତ ମାନେ କିଛି ରଖିନ ଗ୍ୟାସ୍ କୁ ଇଏ କରିବା ପାଇଁ ଯେମିତିକି ମେଡ଼ିସିନ୍ ନହେଲେ କିଛି ଏବେ କେମତି ଲାଗୁଚି ଦେହ?
ଉଁ ଭଲ ଲାଗୁଛି।
ହଉ ଆଜି ପୁଣି ତୁମର ଅଛି ଡିୟୁଟି?
ନାଇଁ ଆଜି ନାଇଁ କାଲି
ହଁ ତୁମ ରବିବାର ଛୁଟି ଥାଏ ନାଁ?
ନାଇଁ ରବିବାର ଛୁଟି ତ ନଥାଏ ବାକି ମୋର ସ୍ ନାଇଟ୍ ଥିଲା ନା ନାଇଟ ପରେ ଦିଟା ଅ ଛୁଟି ମିଳେ।
ଓହୋ।
ହୁଁ।
ଆଉ ଘରେ କଥା ହେଇଥିଲ?
ହଁ ଛକାଳେ କଥା ହେଇଥିଲି ମା ସହିତ।
ମାଙ୍କ ଦେହ ଭଲ ଅଛି?
ହୁଁ ଭଲ ଅଛି।
ଆଉ ଗରମ କଣ କେମିତି ହୋଉଚି ତମ ପଟେ?
ହଁ ହୋଉଛି ଏପଟେ।
ବର୍ଷା ହବ ନାଁ ହବନି କଣ ଲାଗୁଚି?
ବର୍ଷା ତ ଦୁଇ ହ ଛବିଶ ମସିହାରେ ମାତ୍ର ଦୁଇଥର ହେଇଛି।
ହଁ ଏପନ୍ତ ମୌସୁମୀ ପଳିଆସିବା କଥା।
ଏଇ ପଟେ ଆସେନି।
କଁ ପାଇଁ କେୟାଣି? ତାର ଇଚ୍ଛା ହଉନି ନାଁ କଣ ରାଗିଚି।
ଏଇଟା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ନୁହଁ ନାଁ ସେଥିଲା
ତ ସମୁଦ୍ର ଉପକୂଳ ବର୍ଷା ନହେଲେ କଣ ହେଲା ମୌସୁମୀ ଆସିବନି?
ଆସିବ ଲେଟ୍ ରେ ଆସିବ।
ସେମିତି କେମିତି ମୌସୁମୀ ତ ଆସେ ସବୁଆଡ଼େ ହୁଏ।
ତ ସବୁଦିନ ବର୍ଷା ହଉଚି ଏବେ।
ଓହୋ ମୁଁ ଆ ଜାଣିନି ଏପଟେ କ ମାଇଁ କେୟାଣି ବର୍ଷା ହୋଉନେଇ। ତାକୁ ପିଟୁନ। ମୌସୁମୀକି ଭଲିକି ପିଟୁନ।
ମୌସୁମୀ ହଁ ଦେଖିବା ବର୍ଷାକୁ ତ ପିଟି ହୋଉନି ମୌସୁମୀ କି କାଳେ ପିଟିିବା।
ହଉ। ହଉ। ଆଉ କଁ କୁହ।
ଆଉ କିଛି ନୁହେଁ।
ହେଇ ତୁମ ମାନେ ଯୋଉ ଇଏ କର ମାନେ ଉଁ କିଛି ଗୋଟେ ଫେବରାଇଟ୍ ରେସିପି କହିଲେ କଉଟା। କଣ କେମତି ଖାଆନ୍ତି? ତମର ଗୋଟେ ଭଲ ଖାଇବା କୁହ ମ ଯୋଉଟା ତମ ଭୋଉତ ପସନ୍ଦ ଆଉ ଏଟା କଣ କେମିତି କରନ୍ତି।
ମତେ ଚିକେନ୍ ଛୋଳ ପସନ୍ଦ।
କଣ କେମତି କର ମାନେ ଆଣ କୋଉଠୁ ଚିକେନ୍?
ଏଇଠି ଗୋଟେ ଚିକେନ୍ ସେଣ୍ଟ୍ ବାବୁ ଭାଇ ଚିକେନ୍ ସେଣ୍ଟର୍ ଅଛି। ସେଇଠି ଚିକେନ୍ ଆଣିମି।
ତାପରେ ତାକୁ କଣ କେମିତି କର ତମେ? ହାଲୋ।
ହାଲୋ।
ହଁ ମୁଁ କହିଲି କଣ କେମିତି ତିଆରି କର ଫାଷ୍ଟ୍ କଣ କର ତାପରେ କଣ କର?
କିଛି ନାହିଁ ରୋଷେଇ କରୁଥିବ କେମିତି କଣ?
ଆରେ ନାଇଁ ତାପରେ ମାନେ ହଳଦୀ ଲୁଣ ଟିକେ ପକେଇ ଦିଅ ତାପରେ ମୁଁ ଯେମିତି କରେ କହୁଛି। ହଳଦୀ ଲୁଣ ପକେଇ ତାକୁ ଟିକେ ଛାଡିଦିଏ ତେଲ ଟିକେ ସୋରିଷ ତେଲ ହଳଦୀ ଟିକେ ଲୁଣ ଟିକେ ପକେଇ ଛା ଛାଡିଦିଏ ଅଦା ରସୁ ସୁଣ ଅଦା ରସୁଣ ପିଆଜ କାଟିକି ଇଏ କରେ ଅଦା ରସୁଣକୁ ତାପରେ ଛେଚି ଦିଏ ହେଲା। ପେଷ୍ଟ୍ ବନେଇ ଦିଏ। ତାପରେ ତାପରେ ତେଲ ଆଣିକି ତେଲରେ ଟିକେ ସେ ଫୁଟଣହେରିକା କଣ ପକାନ୍ତି ଟିକେ ପକେଇକି ତାପରେ ରସ ଫାଷ୍ଟ ପିଆଜ ଟିକେ ପକେଇବି ତାପରେ ଅଦା ରସୁଣ ଟିକେ ପକେଇବି। ଆଚ୍ଛା ତାପରେ ଗୋଟେ ମିଣ୍ଟି ଭିତରେ ତାପରେ ପୁଣି ଚିକେନ ଟାକୁ ପକେଇ ଦିଏ ପକେଇକି ତାପ ତାପରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ପକେଇ ଦିଏ କିଛି ସମୟ ପରେ ପୁଣି ତାର ଗୋଟେ ମସଲା ଥାଏ। ସେ ମସଲାଟା ପକେଇଦିଏ ତାପରେ ତାକୁ ବସିକି ମାନେ ଭଲରେ ତାକୁ ଘାଣ୍ଟେ। ତାପରେ ଧୀରେ ଧୀରେ ସିଝି ଆସିଲା ପରେ ତାପରେ ଟିକେ ଦରକାର ପଡ଼ିଲେ ପାଣି ଦବ ନହେଲେ ଦବନି। ଲାଷ୍ଟରେ ସେ ଗୋଟେ ମସଲା ଆସେ ଚିକେନ ମସଲା ବୋଲି ଲାଷ୍ଟରେ ପକେଇଦବ ଗରମ ମସଲା। ଏମିତି ତାପରେ ହେଇଯାଏ ଆଉ। ତମେ କେମିତି କର?
ମୁଁ ଡାଇରେକ୍ଟ କରିଦେ ସବୁ କ
ଡାଇରେକ୍ଟ ମାନେ କଣ କେମିତି କର?
ଚିକେନକୁୁ ଧୋଇକି ସେଥିରେ ଦହି ଲେମ୍ବୁ ମୁଁ ଦହି ଲେମ୍ବୁ ନହେଲେ ଚିକେନ ଖାଏନି। ଦହି ଆଉ ଲେମ୍ବୁ ମିଶେଇ ଦିଏ। ତାପରେ ସେଥିରେ ଅଦା ରସୁଣ ପେଷ୍ଟ କଞ୍ଚା ପିଆଜ ହାଲକା ଅଳ୍ପ କଞ୍ଚା ପିଆଜ ଅଦା ର ଶୁଣ ପେଷ୍ଟ ସବୁ ମସଲା ଗୁଣ୍ଡ ଧନିଆ ଗୁଣ୍ଡ ଯେ ତିିକି ସାରା ଗୁଣ୍ଡ ମସଲା ସବୁ ଅଛି ମିଶେଇ ଦିଏ ସରି ସୋରିଷ ତେଲ ମିଶେଇ ଦିଏ ତାପରେ ତାକୁ ଅଧଘଣ୍ଟା ପାଇଁ ମ୍ୟାରିନେଟ କରିକି ଛାଡିଦିଏ।
ଛାଡି ସାରିଲା ପରେ ତା ଭିତେରେ ଆଳୁ ନ ପକେଇଲେ ଆମର ଚିକେନ ତ କମ୍ପ୍ଲିଟ ହୁଏନି ଆଳୁ ଭାଜି ସାରିକି ଚିକେନରେ ଯୋଉ କଡେଇରେ ତେଲ ପକେଇକି ଗୋଟେ ଯୋଉ ତେଜପତ୍ର ଆଉ ଗୋଟା ମସଲା ଆଉ ଚିନି ଗୋଟେ ଚାମଚ। ଚିନି ଗୋଟେ ଚାମଚ ଦେଇ ସାରିଲା ପରେ ତାପରେ ପିଆଜ ଆଉ ଅଳ୍ପ ଟିକେ ପିଆଜ ରଖିଥିବେ ତାକୁ ରେଡ ରେଡ କରିକି ଭାଜି ସାରିଲା ପରେ ଆଉ ଯଦି ଏକ୍ସଟ୍ରା ଯଦି କାହାକୁ ଟିକେ ଏକ୍ସଟ୍ରା ସ୍ପାଇସି ଦରକାର ତ ସେ ଶୁଖିଲା ଲଙ୍କା ଯୋଉ ଶିଳରେ ବଟା ହୁଏ ନା ଗ୍ରାଇଣ୍ଡିଙ୍ଗ କରା ହୁଏ ସେଟା ଦବୁ ନହେଲେ ଏଠି ଜଉ ଏକ୍ସଟ୍ରା ସ୍ପାଇସି ଦରକାର କି ବେଶୀ ମସଲା ଅଦା ରସୁଣ ଆଉ ଟିକେ ପେଷ୍ଟ ସେ ଯୋଉ ତେଲରେ ଦବୁ ନହେଲେ ନାହିଁ। ଯୋଉଟା ମିଶା ହେଇଥିବ ଚିକେନ ରେ ସେଇଟାକୁ ଡାଇରେକ୍ଟ ଢାଳି କି ମାନେ ସେ କଡେଇ ରେ ଦେଇଦେଇକିନା ଅଧଘଣ୍ଟା ପାଇଁ ପୁରା କେତେ ପାଶହ ନାଇଁ ତ ତିନିଶରେ ଇଣ୍ଡକ୍ସନ ରେ ବସେଇଦେଲା ପରେ ଆଉ ଘାଣ୍ଟିବିନି କିଛି କରିବି ସେ ବସିଥିବ ତାପରେ ଫିରି ଦସ ପନ୍ଦର ମିନିଟ୍ ପରେ ଟମାଟୋ ପେଷ୍ଟ କୁ ଦେଇଦେଲା ପରେ ସେ ଅଟୋମେଟିକ ହେଇଯିବ ତାପରେ ଧୀରେ ଧୀରେ ଧୀରେ ଧୀରେ ଆଞ୍ଚରେ ସେ ହେଇଗଲା ପରେ ସେ ଯୋଉ ଧନିଆ ଆଉ ଗୋଟା ଜିରା ଆଉ ପାନମଧୁରୀ ଆଉ ଯୋଉ ରହିଲା ଲବଙ୍ଗ ଅଳେଇଚ ସେଇଟାକୁ ଗୋଟେ ଡ୍ରାଏ ରଷ୍ଟ କରିଦେଇଥିବି ସେଇ ଗୁଣ୍ଡ ଟା ରଖିଥିବେ। ତାପରେ ହାଲକା ଗ ମୁଖ ଯୋଉ କଷା ହେଇ ସାରିଲା ପରେ ଚିକେନ ସେ ପୁରା ହାଲକା ଯୋଉ ଗରମ ପାଣି ଦେଇଦେବି। ତାପରେ ଫୁଟି ଆସିଲା ପରେ ଧନିଆ ପତ୍ର ଆଉ ଯୋଉ ବନେଇଥିବି ଗରମ ମସଲା ଟା ସେଇଟା ପକେଇଦେଲେ ତ ହେଲା ଆଉ ଚିକେନ।
ହ ସେ ଅଛ ନା?
ଆଉ କଣ ମତେ ରୋଷେଇ ଆସ
ହୁ ହୁ। ନାଇଁ ମୁଁ ବି ଭୁଲି ଯାଇଥିଲି ଟମାଟୋ ପକେଇବା କଥାଟା ହଁ ଆଉ ସେ ଚିକେନରେ ଚି
ଚିନି ଏଥିପାଇଁ ପକାଯାଏକି? ଚିକେନ ର ହା ବେଶୀ ନାହିଁ ହାଲକା ଟିକେ ପକାଯାଏ। ସେ ଚିକେନ ର କଲର ହବା ପାଇଁ ହେଲା।
ହଁ କଲୁ ଖାଲି ମିଠା ହବନା।
ନାଇଁ ନାଇଁ ମିଠା ନାହିଁ ସେ ତେଲର ଗରମ ତେଲର ଚିକେନ ଯୋଉ ଚିନି ଏଥିପାଇ ପକାଯାଏ କି ସେ ଚିକେନ ର କଲର ଭଲ ଆସିବ। କାହିଁକ ଏବେ ତ ଫୁଡ କଲର ଦଉନୁ।
ମୁଁ ଥରେ ଆମେ ଘରେ ଚିକେନ କରନ୍ତି। ମୁଁ ଜାଣିଛି ଗରମ ତେଲରେ କଲେ ଏଠି ଚିନି ପକାନ୍ତି। ମୁଁ ଥରେ ଚିନି ପକେଇଲି ପୁରା ଚିନିଟା ପୋଡ଼ିକି କଳା ହୋଇକ ଗଲା। ଗରମ ପୁରା ହେଇଯାଇଥିଲା ନା ତେଲ ଟା ମନେ ଅଛି।
ପିଆଜ ପକେଇ ଦେଇକି ତାଓପରେ ବି ପକେଇ ଦେଇଥାନ୍ତ।
ଛୁଆ ଥିଲି ମୁଁ ଜାଣିନଥିଲି ଏତେ ହେଇଯିବାକୁ ଆଉ।
ହ
ହଉଁ। ଆଜି ଆଶ୍ ଛୁଟି ଅଛି କଣ କଣ ତମର ପ୍ରୋଗ୍ରାମ ଅଛି। କଣ କେମିତି କରିବ ବୋଲି ଭାବିଛ।
କିଛି ପ୍ରୋଗ୍ରାମ ନାଇ ଯିବି ଟିକେ ଫର୍ମ ପକେଇ ଏନ ଯୋଉ ନେଟ ସେଣ୍ଟର କୁ।
ସେଇ ତମ ଏସ୍ ଏ ଏସ୍ ଏସ୍ ଜି ନା?
ଫୋର୍ଥର ପଲେଶି
ହୋ ହୋର୍ତ ପ୍ଲେସ ନା?
ହୁଁ ଏସ ଏସି ବି ପକେଇଛି।
ହୁ ହୁ। ଦେଖ କେତେବେଳେ ଯିବ?
ଯିବି ସନ୍ଧ୍ୟାରେ ଯିବି।
ହୁଁ। ସେଇ ଗୋଟେ କଥା ପଚାରିବାର ଥିଲା।
ଆଛା।
ଯେଉଁ ଆମେ ଯେଉଁ ପ୍ରେସର କୁକରରେ ଖାଇବା କରୁଛନ୍ତି। ଆଉ ନର୍ମାଲ ଯେଉଁ ଖାଇବା କରୁଛନ୍ତି ତ କଉ ତମ ହିସାବରେ ଭଲ ପ୍ରେସର କୁକରଟା ଭଲ ନା ଖରାପ?
ପ୍ରେସର କୁକରରେ ଅଶୁ ଖରାପ କିଛି ନାହିଁ। ଟିକେ ଟେଷ୍ଟ ଚେଞ୍ଜ ହେଇଯାଏ ବାକି ପ୍ରେସର
ଲୋକ କୁହନ୍ତି କି ତାଙ୍କ ମାନେ ଯୋଉ ଗୁଣବତ୍ତା କମିଯାଏ।
ନାଇଁ ବେଶୀ ସିଝିଗଲେ ବେଶୀ ସିଟି ଦେଲେ ତମେ ଯେତ ତୀକି ପନିପରିବା ସିଝିବାର ଥିବ ତମେ ଯଦି ଅତ୍ୟଧିକ ସିଟି ଦେଇଦବ ତ ଓଭିଅସଲି ସେ ଯୋଉ ସିଝି ଗଲା ପରେ ସେ ମାନେ ଯଉ ଇନଗ୍ରିଡିଏଣ୍ଟ ଗୁଡା ଥାଏ ନା ପନିପରରେ ଯୋଉ ମାନେ ନିଉଟ୍ରେସନ ଗୁଡା ଥାଏ ଭିଟାମନ୍ ଗୁଡା ଥାଏ ସେଇଟା କଣ ହୁଏ ନା ସେଟା ଫାଷ୍ଟ ୱାଟର ରେ ମିଶିଯାଏ ତ ୱାଟର ରେ ମିଶି ଗଲା ପରେ ଯୋଉ ଉ ସିଟିରେ ଯୋଉ ପାଣି ଟା ବାହାରି ଯିବ କି ଏୟାର ଟା ବାହାରିଯିବ ସେ ଏଥିରେ ନ୍ୟୁଟ୍ରିସନ ଗୁଡା ଅଧିକ ବାହାରିଯାଏ ହେଲା। ତ ଆଉ ବଚା କୁଚା ନିଉ ଟ୍ରସନ ବଞ୍ଚିଥାଏ ଆଉ।
ଏମିତି ତାହାଲେ ନା?
ହଁ।
ଭଲ ଆଉ ଦେ ଦେହ ଜର ଜର ଲାଗୁଛି ତ କଣ କରିବାକୁ ପଡ଼ିବ କହିଲ?
ପାରାସିଟାମଲ ଖାଇଦେ
ହାଲୋ
ହଁ
ମୁଁ କହିଲି କି ଦେହ ଯଦି ଦୁର୍ବଳିଆ ଲାଗୁଛି ତାନେ କଣ କରିବାକୁ ପଡିବ ତମ ହିସାବରେ
ଏ ଦୁର୍ବଳ ଲାଗୁଛି
ଦୁର୍ବଳ ଲାଗୁଛି
ତ ଗୋଟେ ଇଲେକ୍ଟ୍ର ସଚେଟ ଆଣିକିନା ପିଅ
ତ ଟିକେ ଚଲାବୁଲା କର, ଆଉ ଟିକେ ରେଷ୍ଟ ନିଅ ଯଦି ଏକଟିଭ ଲାଗୁନି, ତାହଲେ ହୁଁ
ବୋଧେ ରାତି ଅନିଦ୍ରା, ତାପରେ ଦି ଦିନ ରାତି ଅନିଦ୍ରା, ତାପରେ ପୁଣି କାଲି ଦିନ ବେଳେ ଆଜି
ହଁ
ରଖୁଛି ଏ ବେ ଟିକେ
ହଁ ରଖ